ହ୍ୟାଲୋ। ହଁ।
ଜୋରରେ କହ ମୋତେ ଶୁଭୁନି କିଛି। ଫ୍ୟାନ୍ ଏସିି ଚାଲିଛି କିଛି ଶୁଭୁନି। ଏଇ ଶୋଇକି ମୋବାଇଲ ଦେଖୁଥିଲି ଆଉ ତୁ କଣ କରୁଛୁ?
ମୁଁ ବସି ବସିକି ମୋବାଇଲ ଦେଖୁଛି। ଆଉ ବର୍ଷା ହଉନିକି ତମ ଆଡେ?
ନାଆଁ ଆଉ ବର୍ଷା ଖାଲି ଟିକେ ଉଠଉଛି। ପୁଣି ନର୍ମାଲ ଏ ଖରା।
ଏ ପରିମିସ
ଏଇ ଚାରିଟା ଅଳୁକୁ ଟିକେ ଘଡ଼ୁଘ ର ଆଡ଼ୁଆଡ଼ୁ ହୋଉଚି ଦେଖିଲା ଅଳୁକୁ ବର୍ଷା ହଉନି ଟିକେ ଯାହା ଟିକେ ପବନ ଟିକେ ହେଲା ସରଲା। ଶୋଇଚି?
ଉଡ଼ି ବି ସେଇ ଖରା ହଉଚି ବର୍ଷା ହଉଚି ଚାଲଚି ତାର ଆଉ।
ଆଉ ସେ ଆଡ଼େ ବର୍ଷା ହଉଚି?
ହଁ ଏପଟେ ଉଠେଇଚି କେତୁ ହେଇନି।
ଏରୁଆଁ।
ଆଉ ତା ସହିତ କଥା ହେଇଥିଲୁ?
ଉଁ?
କାହା କାହା ସହିତ କଥା ହେଇଥିଲୁ?
ଫ୍ୟାନ୍ ଟା ବନ୍ଦ କରେ ମତେ କିଛି ଶୁବୁନି ସମୁ। ଇଏ ବଡ଼?
ଇଟା କାଲା ହେଇଗଲୁଣି ଆଉ ସେଥିପାଇଁ ତତେ ଶୁବୁନି।
ଅ ଏଥର
ମୁଁ ଅଁଲି କାହାକୁ ଆଉ ଫୋନ୍ ଫାନ୍ କରିଥିଲୁ?
ଫୋନ ହଁ ଏଇ ପା ଏଇ ଚିକି ମତେ କରିଥିଲା ମୁଁ ତାକୁ କଲି ଯେତୋଳେ କେତ ଉଁ ଛାଡି଼କି ଆଉ ଫୋନ୍ ଲାଗିଲାନି। ଆଉ କାହାକୁ ଏ କଣ ସୀମା ବୋଲି ସେଇ ଝିଅଟାକୁ ଫୋନ୍ କରିଥିଲି।
ଆ ଖାଇବା କଣ ମାନେ ହେଇଥିଲା?
ହଁ ଖାଇସାଇଲିଣି।
କଣ ଖାଇବା ହେଇଥିଲା?
ଖାଇବା ଆମର ଭାତ, ଡାଲି ଆଉ ନାଉ ତରକାରୀ। ପୋଟଳ କଷା। ଆଳୁ ସିଜା ବାଇଗଣ ପୋଡ଼ା।
ଏତେ ଆଇଟମ୍ ସବୁ କିଏ ବନେଇଥିଲା?
ଆଳୁ ଭଜା।
ଆଇଟମ୍ ସବୁ କିଏ ବନେଇଥିଲା?
ମୁଁ। ଆରେ ସେ ଭାଇ ଖାଉନାହାଁ ଦି ମସଲା ବୋଲି ସେଇଥିପାଇଁ ତାଙ୍କ ପାଇଁ ସେ ନାଉ ହଉଚି, ସିଜା ହଉଚି, ସନ୍ତୁଳା ହଉଚି। ଏଇରା ତାଙ୍କ ପାଇଁ ହୋଉଚି। ଆଁ? ମୋ ଦେଡ଼ଶୁର।
ଇଁ କି?
ଏଇ ତାଙ୍କର ହେଇଚି ତ ଯୋଉ ଫ୍ୟାଟି ଲିଭର୍ ଆଉ ଅଲସର୍।
ଆଉ ସେ ଘରେ ଅଛନ୍ତି ଏବେ?
ହଁ ମାସେ ପା ଛୁଟି ଆଣିଚନ୍ତି।
ଅହ।
ମାସେ ହେଲା ଆସିଥିଲେ ଆସିଥିଲେ ତାପରେ ଇଁ ହେଁ ରହିଲେଣି ପଳେଇଥାନ୍ତେ ଆଉ ପାଞ୍ଚ ଦିନ ପରେ ପଳେଇଥାନ୍ତେ। ପୁଣି ଦେଖିଲେ ଯେ ତାଙ୍କ ଭଲ ଲାଗିଲା ନାଇଁ ଯାଇଥିଲେ ଭୁବନେସ୍ଵର ଆପୁଲ, ଆପଲରେ ଦେଖେଇକି ହେଲା ଯେମିତି ତାଙ୍କର ବାହାରଲା। ଆଉ ବାହାରିଲା ଯେମିତି ପୁଣି ଇଏ କରିକି ମାସେ ଆଉ ଛୁଟି ଆଣିଲେ ଆଉ, ଦି ମାସ ଗନେ ଆଉ।
ଓ ହଁ।
ହୁଁ ଆଉ ସିଏ ତେଲ ମସଲା ଏରା ସବୁ କିଛି ଖାଉନାହାନ୍ତି। ଖାଲି ସିଝା, ସନ୍ତୁଳା, ଡାଲି, ସେ ନାଉ ସିଝା କଖାରୁ ସିଯା ଇଏ ସିଏ।
ଘରେ ସବୁ ଭଲ?
ହଁ।
ଆଉ ଭାଇ କୁଆଡେ ଗଲେ?
ଭାଇ ତାଙ୍କର ଗାଁ ଛକ ରୁ ଚରି
ସେ ବୁଲିବା ପାଇଁ ଯାଇଚନ୍ତି।
ହୁଁ ଉଁ।
ଆଉ ମାର୍କେଟିଂ ସଇଲାଣି, ରଜ ମାର୍କେଟିଂ?
ନାଇଁ ରଜ ମାର୍କେଟିଂ ଆମର ହେଇଛି ଯେ କ ଆଉ ମାର୍କେଟିଂ କଣ କରିବୁ।
ଆଉ ଘରୁ ସବୁ ଭାର ଗଲେନି ନା
ଘରେ ଆସିବେ ସେ ଏଗାର ବାରଆଡକୁ ଆସିବେ ବୋଧେ ଆଉ।
ଓହୋ କିଏ ନେଇକି ଯିବେ ଭାଇ?
ହଁ ସେ ନନା ଆସିବ।
ଆଉ ଏ ଭାଉଜ ଜାଣିଥିଲେ
ଉଁ।
ତୁ ଭାଉଜ ଯାଇଚନ୍ତି ନା ତୋ ପାଖକୁ ତ ଘରକୁ?
ହଁ ଥରେ ଆସିଥିଲେ।
ଆଉ ଯାଇନାହାନ୍ତି।
ନା।
କୁଆଡେ ବୁଲାବୁଲି କରିବା ପାଇଁ ଗଲେ ତାଙ୍କୁ ଡାକିକି ନେଇଛୁ।
ମୁଁ ବୁଲାବୁଲି କରିିଗନେ ତାଙ୍କୁ ଡାକିଛି ନା ନା ମ। ମୁଁ ବୁଲାବୁଲି କରି ସେମିତି କୁଆଡେ ଯାଇଛି କି। ଏଇ ପାଖ ଆଖ ଯାଇଛି ଘଟଗାଁ ଏଇ ପୁରି ଆ ଯାଇଥିଲି ଆଉ ଏଇଟି ସେ ନୂଆ ପଡ଼ା। ଏଇ ଯାହା ସବୁ ଯାତ୍ରା ଫାତ୍ରା ପଡଥିଲା ଏଇ ମହୋତ୍ସବ ପଡଥିଲା।
ପୁରୀ ଯାଇଥିଲୁ କେତେ ଦିନ ରହିକି ଆସିଲୁ?
ଏଁ।
ପୁରୀ ଯାଇଥିଲୁ କେତେ ଦିନ ରହିକି ଆସିଲୁ?
ବୁଲି।
ପୁରୀରେ କେତେଦିନ ରହିିକି ଆସିଲ?
ଆ ଗୋଟେ ଦିନ।
ଗୋଟେ ଦିନ ରେ କଣ ଲାଭ ଯେ?
ଯୋଡା ବଡବିଲ ବୁଲି ଆଇଚୀ। ଯୋଡ଼ା ଯାଇଚୁ?
ନା ସେପଟ ଲାଇନ୍ ଯାଇନି। ମାନେ ଯାଇଛି କେଉଁଝରରୁ ଆଉ ଭିତରେ ଭିତରେ ତାନ ନା ଫାଷ୍ଟେ କେଉଁଝର ଯାଇଛି। ମୋଝିଅର କାମ ଥାଏତ ସେଥିଲାଗି
କାଳୀ ପୂଜାକୁ ସେଇଁ କେଉଁଝରରେ ଦେଖିଥିନୁ କାଳୀପୂଜା ସେଇଏରେ ଯାଜପୁର କାଳୀପୂଜା
ଆଉ କେତେ ଭିତରେ ବାହାସାହା ହେଇକି ଏକାଥରେ ବୁଲିବି ଆଉ।
ଉଁ।
ସେଇଆକୁ ଦେଖିଲି ବାହାସାହା ହେଇକି ଏକାଥରେ ବୁଲିବି ଶୁଣୁଚନ୍ତି ଆଉ।
ହଁ ବାହା ହେଇଗଲେ ବୁଲିବୁ।
ହୁଁ। ଆ ଏକୁଟିଆ ବୁଲିବା ପାଇଁ ଭଲ ଲାଗୁନି।
ସିଏ ସେମିତିଆଉ ବୁଲେଇବା ଲୋକ ହେଇଥିବା ଦର୍
ହଁ ହଁ ସେଇଟାବି ଠିକ୍ କଥା।
ଇଏ କଥା ସେତିକି ଫିଡମ୍ ଫାମିଲି ରହୁଥା
ମେନ୍ କଥା ମାମାସ୍ ବୟନ୍ ନହେଇଥିବା ଦରକାର୍।
ନେଇସ୍ ମାମାସ୍ ବୟ ହେଲେ ମାନେହିଁ ଡିଷ୍ଟର୍ବାନ୍ସ ହବ। ମାମାସ୍ ବୟ ହେଲେବି ଡିଷ୍ଟ୍ରବାନ୍ସ ହୁଏନି। ଝଗଡ଼ାଆନ୍ତି ହୁଏନି ଆଉ ଝଗ ଏଇ କଣତ ନେଇକିନା ଚାଲି ପାଇଲେ ହେଲା ଆଉ।
ବହୁତ୍ ବାହାହେଇସାର ତାପରେ ଦେଖିବା କେତେ ଭାଷଣ ମା
ମତେତ ଲାଗୁନି କାହିଁକି ମୁଁ ହ୍ୟାଣ୍ଡଲ କରିପାରିବି ବୋଲି କାହିଁକି ମୁ ଟିକେ ଟିକେ କଥା ଥାରେ ଯେମିତି ମାନେ ଉତ୍ପାଦ ହଉଚି
ମୁଁତ ପୁରା କ ପୁରା କନଫିଡେନ୍ସ ଥିନି ମାନେ ହଁମୋ ଏରା କଣ? ମାନେ ସବୁ ହଣ୍ଡେଲ ବନେଇିବୁ ତାପରେ ଆସିଲା ପରେ ମୁଁ ସବୁ ମାନେ କାମ କ କାମ ଇଏ ଯାଣିଚି ହେଲା ତାପରେ ଆସିଲା ପରେ ଭାଇ ଏତେ ପ୍ରେସର୍ ଫିଲ
ମୁଁତ ସେଆ ଭାବୁଥିଲିକି
କାମରେ କେ ସେରା ଇଏ ଲାଗେନିଯେ କିନ୍ତୁ ଏ କଥା ଗୋଟେ ଗୋଟେ ତୁ କହିଦବୁ ଛାତି ଚିରି ନେଇଗଲା ଭଳିଆ
ମୁଁତ କାଇଁ ଲାଗୁନି ମୁଁ ସେଇ ଜିନିଷକୁ ସହି ପାରୁଥିବି ବୋଲିକି
ସେଇବା ମୁଁ
ମତେ ବେଳେ ବେଳେ ଡର ଲାଗେକି କାଳେ ମୋ ଦ୍ୱାରା କିଛି ଭୁଲ ହେଇଯିବନିତ?
ମୁଁପା କଉଚି ଆମ ଘରେ ଫଟାଫଟ ଜବାବଦବା ଛୁଆଟା ପାଟିରୁ କଥା ଶନା
ହଁ ତାପରେ ଯଦି ମୁଁ ଭୁଲ୍ କରିଦେନି ମାନ ଭାଇ ମୁଦିଆଡ଼ୁ ମାଡ଼ ଖାଇବି। ମୋବାପାତ ମାରିପକେଇବେ ଛାଡ଼ ତାପରେ ଦୁଇଟରେ ସେପଟେ ଯଦି କିଏ ରାଗିଥିବ ପୁଣି ସିଏବି ଦିଇଟା ନାଧିଦବ। ଚୁପ୍ ହେଇକି ରହିବି। ଏପଟୁକୁ ବି ଯାଇପାରୁଥିବି ସେପଟୁକୁ ଯାଇ ପାରୁଥିବି। ହଁ ପାରିଚନ୍ତି।
ମା
ମୁ ଏଇ ଚିଲେଇକି ରାଗି ଯାଏ ବୋଲି କିମାନେ ଇଏ ଆଗରୁ
ବଡ଼ ହେ ବଡ଼ ହେବା ପରେ?
ହଁ ବଡ଼ ହେଲା ପରେ ବି ମାଡ଼ ଖାଇଛି ମୁଁ ଘରେ ରହିବା ଭିତରେ ଏରା ଏମିତି ଜଷ୍ଟ ଯୋଉ ଭାଇ ବୋଲି ଲାଗୁଥିଲି ସେଇ ଭିତରେ ମୁଁ ଟିକେ ଅଧିକ ପାତ ହେଇକିନା ମାନେ ମୁ ରା ଯାହା ମୋ ହାତ ରେ ଥିବ ପଡ଼େ ଭା ଫିଙ୍ଗିଦେବି ଭାଙ୍ଗିଦେବି ସେଇଥିପାଇଁ
ନାଇଁ ମୋ ବାପା କେବେ ମାରିନାହାନ୍ତି କି ଅଧିକ ଚିଲେଇ କି କଥାବାର୍ତ୍ତା କରିନାହାନ୍ତି।
ସେ ମତେ ମୁ ମାଡ଼ ଖାଇବି ମୁଁ ଟିକେ ଉତ୍ପାତ ପାଇଁ ମାରିଦେବେ ମୋ ବୋଉ ଛୁଆ ବେଳେ ସେତି ମାଇଲା ଯେ ମୁଁ ଏକା ଥରେ ମୁହଁ ପାଟିଗଲା ମୋର। ଗାଁରେ ଥିଲା ଏଳେ।
ଆଚ୍ଛା। ତାହେଲେ ଆଉ ରଖୁଚି ମୁଁ ତୋତେ ପରେ ଫୋନ କରୁଛି ଆଁ।
ଆଁ ଆଁ ଅଁ।